ହ୍ୟାଲୋ। ଓଉ ହ୍ୟାଲୋ। କ୍ଷମା କରିବେ କରୁନି କାରଣ ବର୍ଷତଃ ଫୋନଟି କଟି ଯାଇଥିଲା।
ସେ ଶୁଭୁଛି ଆପଣଙ୍କୁ?
ହଁ ମତେ ଶୁବା ଯାଉଚି। ମତେ ଶୁବା ଯାଉଚି ଆପଣଙ୍କୁ ଶୁବା ଯାଉଚି?
ହଁ।
ବୋଧେ ନେଟ ନେଟୱାର୍କ ଇସୁ ପାଇଁ ଫୋନଟି ହଁ ନେଟୱାର୍କ ଇସୁ ପାଇଁ ବୋଧେ ଫୋନଟା କଟି ଯାଇଥିଲା।
ଆ ଛା
ଆମେ କଥା ହଉଥିଲେ ଛୋଟ ପିଲାଙ୍କର ମୋବାଇଲ କେମିତି ଆମେ ଛଡ଼େଇବା ନାଇଁ କି?
ଉଁ
ଏବେ ଦେଖିବେ ଆଗ କାଳରେ ଯୋଉ ଛୋଟ ପିଲାମାନଙ୍କୁ କାଉ ଦେଖେ ଏ ଦେଖେ ଦେଖେ ଏରୋପ୍ଲେନ ଗଲା। ଦେଖେ ବିଲେଇ ଦେଖେ ଆମେ ସେମିତି କ ତାଙ୍କୁ ଖୋଉଥିଲେ ନାଇଁ କି। କିନ୍ତୁ ଆଜିକା ଡ଼େଟ ରେ ଦେଖିବେ ଛୋଟ ଛୁଆ ମାନଙ୍କୁ ସେମାନେ ଛୋଟ ହେଲେ ମ ସେମାନେ ଫୋନ ଟାକୁ ଅନେଇଥିବେ କୋଉଠି ସାଉଣ୍ଡ ହେଲେ ସେମାନେ ଦେଖୁଥିବେ। ମାନେ ତାଙ୍କର ବି ଏବେ ଅଭ୍ୟସ୍ତ ହେଇଗଲାଣି ସେମାନେ ଫୋନ ନହେଲେ ଭାତ ଖାଇବେନି କହିବେ ଆମକୁ ଫୋନ ଦିଅ ଆମେ ନହେଲେ ଭାତ ଖାଇବୁନି। ତାଙ୍କର ଯୋଉ କାମ ହେଲେ ବି ତାଙ୍କ କ ତାଙ୍କ କହି ଆମକୁ ଫୋନ ଦିଅ। ତାପରେ ଏମିତିରେ ବି ବାପା ମା ମାନଙ୍କର ଏତେ କାମ ଉଁ ବ୍ୟସ୍ତତାରେ ସେମାନେ ଛୋଟ ପିଲାଙ୍କୁ ଫୋନ ବି ଦେଇ ଦିଅନ୍ତି। କାରଣ ଆମ କାମ ଟିକେ ସହଜ ହବ ବୋଲି ଦେଇଦିଅନ୍ତି। ହେଲେ ସେମାନେ ଜାଣିପାରନ୍ତିନି, ଛୋଟ ପିଲାଙ୍କ ମାନେ ଫୋନ ନିଶା ଦ୍ଵାରା ତାଙ୍କର ମାନେ କେ ଏତେ ଅସୁବିଧର ସମ୍ମୁଖୀନ ହୁଅନ୍ତି। ନାଇଁ କି?
ହୁଁ।
ଆପଣଙ୍କ ମତାମତ କଣ?
ଆପଣ ଯାହା କ କହିଲେ ସେଟା ଠିକ୍। କାରଣ ଅତ୍ୟଧିକ ପିଲାମାନଙ୍କୁ ଫୋନ ଦେବା ଦ୍ଵାରା ସେମାନେ ସବୁ ଜିନିଷ ହଉ ତାଙ୍କର ମାନସିକ ବିକାଶ ହେଇପାରିବନି, ଆଉ ସେମାନେ କିଛି ଜାଣିପାରିବେନି। ଯଦି ପାରୁଛନ୍ତି, ତାହେଲେ ସେମାନଙ୍କ ପାଇଁ ଖେଳନା କଣ ଆଣିକି ଦିଅନ୍ତୁ, ବ୍ୟାଟ ବଲ୍ ହଉ କିମ୍ବା କୌଣସି ଗାଡି ବି ଆଣିକି ଦେଲେ, ସେମାନେ ସେମାନଙ୍କ ସହିତ ଯଦି ଖେଳିବେ ତାହେଲେ ସେମାନେ କି ଛିଟା ଜାଣିପାରିବେ କି ନାହିଁ ଆକ୍ଚୁଆଲି କଣ କରିବାକୁ ହେବନି।
ହଁ ଆମେ ଯଦି ଆଗ ଯୁଗ ପରି ଯଦି ଆମେ ଛୋଟ ଛୁଆ ମାନଙ୍କୁ କିଛି ଖେଳନା ମାଧ୍ୟମରେ ହଉ, କିଛି ଚିତ୍ର ମାଧ୍ୟ ମରେ ହଉ କି ତାଙ୍କୁ ଆମେ ସେ ସବୁ ଶିଖାନ୍ତେ, ହେଲେ ଛୋ ଉଁ ଆଉ ଛୋଟ ପିଲାମାନଙ୍କର ତାଙ୍କର ଆହୁରି ମସ୍ତିଷ୍କ ଆଉ ଟି କେ ଉନ୍ନତ ହୁଅନ୍ତା, କିନ୍ତୁ ଆମେ ସେଗୁଡା କରୁନେ। ଆମେ ସବୁବେଳେ ସୁବିଧାକୁ ଆଗ ଦେଖୁଛେ, ନା ଆମର ଏରିଆଡେ କାମ ଅଛି ବା ପୁଅରେ ତୁ ଟିକେ ଫୋନ୍ ଦେଖୁଥା। ମୁଁ ପାଞ୍ଚ, ଦଶ ମିନିଟ୍ ଛାଡିକି ତୋଠୁ ଫୋନଟା ନେଇଯିବି। ଶେଷରେ ପିଲାମାନେ ବି କିଛି ଜାଣି ପାରିଲେନି। ସେମାନେ ଅଯଥା କଥା ମଧ୍ୟ ଫୋନରୁ ଶିଖିଲେ। ମାନେ ଫୋନଟା ଯେତିକି ଭଲ ସେତିକି ମଧ୍ୟ ଖରାପ। ସେଥିରେ କଣ ସବୁବେଳେ ଭଲ ଜିନିଷ ଦଉଛି, ଖରାପ ଜିନିଷ ମଧ୍ୟ ଦେଇଥାଉଛି। ଯାହାଦ୍ଵାରା କି ଗୋଟେ ପିଲା ନଷ୍ଟ ହବାର ମଧ୍ୟ ସମ୍ଭାବନା ଅଛି। ନାଇଁ କିି?
ହୁଁ। ପ୍ରାୟତଃ ଅଧିକାଂଶ ମାଧ୍ୟମରେ ନଷ୍ଟ ହେଇଯାଇଛନ୍ତି। ଆଉ
ନଷ୍ଟ ହୋଇଯାଇଛନ୍ତି ହେଇଛନ୍ତି ହଁ।
ତାଙ୍କୁ ପାଠ ପଢ଼ିବାକୁ ବିପଦ ହଉଛି, ଆଉ ସେମାନେ କଣ କରୁ ଛନ୍ତି, ସେ ଜିନିଷ ଆମେ ଜାଣିଛେ କି, କୁହନ୍ତି ଆପଣ।
ଜାଣିଛି କି, ହଁ। ହଁ, ଦେଖିବେ ଯେତେବେଳେ କୋରୋନା ଟା ଷ୍ଟାର୍ଟ ହେଇଥିଲା ସେତେବେଳେ କଣ କରାଗଲା ନା, ସବୁ ସ୍କୁଲ କଲେଜ ମାନଙ୍କରେ ଅନଲାଇନ କ୍ଲାସ କରିଦେଲି। କହିଲେ ଆଜି ସ୍କୁଲ ଅନଲାଇନ୍ କ୍ଲାସ୍ ହେବ। ଆପଣଙ୍କ ଫୋନ୍ ଧରିଥାନ୍ତୁ, କ୍ଲାସ୍ ହେଲେ ଜଏନ୍ କରିବେ। ଶେଷରେ ଆମେ ବି ବାପା ମା ଏ ଛୋଟ ଛୁଆ ମାନଙ୍କୁ ଫୋନ ବି ଦେଲେ। କହିଲେ ତୁ ତ ଅନଲାଇନ କର କ୍ଲାସ କରିବୁ। କଲ୍ ରଖେ। ଯେତେବେଳେ ସେମାନେ କ୍ଲାସ କରୁଛନ୍ତି, ସେମାନେ କ୍ଲାସ କରୁଛନ୍ତି, ନା ଫୋନ ଧରିକି ଅନ୍ୟ କୌଣସି କାମରେ ଲିପ୍ତ ରହୁଛନ୍ତି, ତାହା ଆମେ ଦେଖି ଦେଖିଲେ କି, ଦେଖିଲେନି। କହିଲେ ହେ ହଁ ପୁଅର ତ କ୍ଲାସ ଚାଲିଛି। ଆମେ ତାକୁ ଫୋନ ତା ଦେଇଦଉଛେ, ସେ ତ କ୍ଲାସ କରୁଛି, ସେଥିରେ ବି ଆମର କିଛି ଭୁଲ ରହିଯାଉଛି। ଯେତେ
ହୁଁ। ଆଚ୍ଛା। ହଁ।